ହାଲୋ ଆଜ୍ଞା ମାଡ଼ାମ ନମସ୍କାର ହଁ ଭଲ ଅଛନ୍ତି ଆଉ କଣ କରୁ ହଁ ହଁ ମୁଁ ଭଲ ଅଛି ଆଉ କଣ କରୁଥିଲେ? ଏଇଠ ବସିଚି ଆଉ ରୋଷେଇ ବାସ ସରିଲାଣି ମୁଁ ବି ସେମତି ହଁ ମୁଁ ସେମିତି କାମ ସାରିକି ଟିକେ ଟିକେ ବସିଚି ଆଉ ଆଜି ମୁଁ ଦିନ ମାନ ଟିକେ ହଁ ଟିକେ ଥଣ୍ଡା ଲାଗୁଚି ଆଜି ଦିନ ମାନ ଟିକେ କଥା ହେଇନ ଥିଲି ଫୋନ ରେ ଟିକେ ସଣ୍ଡେ ଥିଲା ନା ତ ମୁଁ ସେଥିପାଇଁ ଏବେ କାମ ସାରିକି ଟିକେ ବସିଚି କଲ କ ଗୋଟେ ଦଟା କଥା ହେଇଯାଏ ଆଉ ଆଜ୍ଞା ସନ୍ଧ୍ୟା ବେଳେ ଟିକେ ଖାଇଥିଲି ଟିଫିନ କରିଥିଲି। ଆଉ ସ୍ୟାଣ୍ଡବିଚ ଖାଇଥିଲ। ଟ ସନ୍ାବେ ଆଉ। ଖାଇନି ଏବେ ଏକାଥ ରାତିରେ ଖାଇବା ଆଉ।
ହଁ ଆଉ ଆପଣଙ୍କର ଆଜି ରୋଷେଇ ଦିନରେ ମୁଁ କହିଲି ନାଇଁ ମୁଁ ଏଇନା କିଛି ଖାଇନି ମୁଁ ଖାଲି ବିସ୍କଟ ଦିଟା ଖାଇଛି କିଛି ଖାଇନି ଖାଇବି କାଳେ ଆଉ ଟିକେ ଗଲେ ଖାଇବି ଆଉ।
ଆଜ୍ଞା।
ଓହୋ। ଆପଣଙ୍କ ଦିନରେ ଆଜି କଣ ରୋଷେଇ କରିଥିଲେ।
ଦିନରେ ଆଜି ହେଇଥିଲା ପ ଖଳ ପୋଖଳ ଟିକେ ବଞ୍ଚି ଯାଇଥିଲା ତ ସମସ୍ତେ ମତେ ହେଇଯିବ ବୋଲି ଆମେ ମାଛ ଟିକେ ଆଣିକରି ମସଲା ସୋରିଷ ମସଲା ଦେଇକି କଞ୍ଚା କଞ୍ଚା ସୋରିଷ ମସଲା ଗୋଳେଇକରି ଭାଜିିକରି ଆଉ ଆଳୁ ଭର୍ତ୍ତା ଆଉ ହୁଁ। ଦହି ଏମିତି ପକେଇକିରି ହଁ ଇଚ୍ଛା ହଉଛି ଆଜ୍ଞା ତ ବାର ଥିଲା ଆଜ୍ଞା ଆଉ ମାଛରେ ତ ପଖାଳ ଜାଣିଥିବେ ଟିକେ ଭଲ ଲାଗେ ଆଉ। ହଁ ଆମ ଓଡିଆ ମାନେ ଙ୍କର ପୋଖାଳ ମାଛ ମଜା ହେଲେ ଚାଲ ସରିଗଲା। ହଁ କିଛି ଦରକାର ନାହିଁ ଆଉ ଆଉ ଖାଲି ସାଇଡରେ ଆଳୁ ଭର୍ତ୍ତା ଟିକେ ହେଇଥିଲା ନହେଲେ ପଖାଳ ମାଛ ମରିଯା ହେଲେ ଚଳିଗଲା ତ ସେଇ ରସୁଣ କଞ୍ଚା ଲଙ୍କା ଲେମ୍ବୁ ଟିକେ ହଁ କାକୁଡି ବି ସାଇଡ ରେ ଦଳା ହେଇ ଥିଲା।
ହୁଁ ସେତିକି ହେଇଗଲେ ସେତିକି ଯଥେଷ୍ଟ
ଏତେ ନିଦ ଲାଗନା ଯେ ଆ ମୁଁ ଶୋଇପଡିଛି।
ତାର ପଖାଳ ଟା ନା ପଖାଳ ବେଶୀ ନିଦ ଆସିବ। ଓହ ଆଉ ଆପଣ କଣ ଏଇ ବର୍ଷ ରଥ ଯାତ୍ରା ଦେଖିବାକୁ ଯିବେ
ରଥଯାତ୍ରା ପାଇଁ ତ ପ୍ଲାନିଂ କରୁଛି ଆ ଧର ଗୁଣ୍ଡିଚା ହଉ ନହେଲେ ବାହୁଡା ହଉ ଯଦି ହବ ଟିକେ ଯାଇ ଯିବି। ଆଉ ଯଦି ମତେ ଭିଡ଼ ମାନେ ଭିଡ ପାଇଁ ଯଦି ନ ବି ଯାଇପାରିଲି। ଛୁନାବେେଶ ହଉ ନହେଲେ। ଝିରେ ରଥ ରୁହନ୍ତି। ସେତେବେଳେ ହଉ ଯାଇଁ ଟିକେ ଦର୍ଶନ କରିବି। ଟିକେ ଆସିବାକୁ ଇଚ୍ଛା ଅଛି। ତେଣିକି ମୋ ଇଚ୍ଛା ହେଲେ ହବନି ଭଗବାନଙ୍କର ଯଦି ଡୋରି ମତେ ଥିବ ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ ଠାକୁରଙ୍କୁ ଡୋରି ଜମା ନ ଲାଗିଲେ ଆପଣ କେତେ କହିବେ ମୁଁ ଯିବି। କେବେ ବି ଯାଇପାରିବେନି ଆଉ ଯଦି ଠାକୁରଙ୍କ ଡୋରି ଲାଗିଛି ଯଦି ଆପଣ ମନା ବି କରୁଥିବେ ଆପଣ ଯାଇକି ପହଞ୍ଚିବେ। ମାନେ ହଠାତ୍ ଏୟଆ ଯିବି ଯିବେିନି ହଠାତ୍ ଯାଇଁକି ପହଞ୍ଚିବେ।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କର କଣ ହେଇଥିଲା ଦିନରେ?
ଆଁ ଆମର ମୁଁ ରବିବାର ଆଇଁଷ ଖାଏ ନି। ତ ସେଥିପାଇଁ କା ମୁଁ ହଁ ବହୁତ ଲୋକ ଖାଆନ୍ତି ନା। ମୁଁ ବି ଖାଏନି ରବ ରବିବାର ଆଇଁଷ ଖାଅନି ବାକି ବୁଧବାର ଆ ଶୁକ୍ରବାର ଆମେ ଆଇଁଷ ଖାଉ।
ହଁ ମୋର ବି ସେମିତି ବାପା ଅଛନ୍ତି ରବି ବାର ଆଇଁଷ ଖାଆନ୍ତିନି। ଶାଶୁ ଅଛନ୍ତି ଶାଶୁ ଘରେ ଶାଶୁ ଅଛନ୍ତି ସେ ବି ଆଇଁଷ ଖାନ୍ତିନୀ କିନ୍ତୁ ଆମେ ଯେହେତୁ ଟିକେ ଚାକିରି ଲୋକ ସ୍ୱାମୀ ସ୍ଵାମୀ ତ ଟିକେ ଛୁଟିରେ ରହିବେ ସଣ୍ଡେ ଦିନ ଆଉ ଧିଅ କରିଦିଅ ଖାଇବେ ଆଉ ସେଥିପାଇଁ ଖାଇବା କଥା ଆଉ। ଆଉ ତ ସାଧାରେ କଣ ହେଇଥିଲା?
ସାଧାରେ ଆଜି ଭାତ ଡାଲମା ଆଳୁଭଜା ତାପରେ କୋବି ତରକାରୀ। ପତ୍ରକୋବି ହଁ ନାଇଁ ନାଇଁ ପତ୍ର କୋବି ହଁ। ଉ ହ ଆଉ ଆପଣ ତାହେଲେ ସୁନାବେଶ ଦିନ ଯିବେ ଆଉ ଯୋଉ ଦିନ ଦେଖିବେ ଗୋଟେ ଯିବେ ଆଉ।
ହେରା ଗୁଣ୍ଡିଚା ବାହୁଡ଼ା ରେ ନ ଯାଇପାରିଲି। ହୋଉ ସୁନା ବେଶ ଏଇ ମଝିରେ ରଥରେ ଯେତେବେଳେ ଥିବେ ଠାକୁର ଯାଇକି ଯଦି ହବ ଦେଖା ମାନେ ଦର୍ଶନ କରିକି ଆଶି
ଆମର ଜାଣିଛନ୍ତି ମାନେ ରଥଯାତ୍ରା ପୂର୍ବରୁ କଣ?
କଣ କଣ ହୁଏ ତା ପରେ ଠାକୁର ଯାଆନ୍ତି କଣ ଜାଣିଛନ୍ତି କି? ହୁଁ ରଥଯାତ୍ରା ପୂର୍ବରୁ ଠାକୁର ନାଇଁ ମୁଁ କଣ ଏତେ ଜିନିଷ ମାନେ ମନ୍ଦିର ତ କେତେ
ଉହୁ ନାଇଁ ଆମର ଏମତି ଯିଏ ଯାହା ବି ହଁ ଯଉ ଟିକେ ଟିକେ ବି ଆପଣ ଆପଣ ଜାଣିଛେ ତ ଆପଣ ଜାଣିଛନ୍ତି ସେ ବିଷୟରେ କିଛି
ଥାଏ କି ଗୋଟେ ଦିନ ସବୁ ଗୋଟେ ଦିନ କଣ ରଥ ଖଳାରେ ଠାକୁର ର ରହି ସାରିଲା ପରେ ଲକ୍ଷ୍ମୀ ଲାଗିକି ଯାଆନ୍ତି ଭାଙ୍ଗିବା ପାଇଁ ଆଉ ସେଠି ଜଗନ୍ତି ସେଦିନ ରାତି ପୁରା ଜଗନ୍ତି ସମସ୍ତେ କୁହାଯାଏ ଲକ୍ଷ୍ମୀ ମୀ ଆଜି ରଥ ଭାଙ୍ଗି ଦେବା ପାଇଁ ଆସ ନାଇଁ ସେଟା ଯାଇକି ଯେତେବେଳେ ମାଉସୀ ମା ମନ୍ଦିରରେ ଥାନ୍ତି ସେତେ ସେତେବେଳେ
ହଁ ତାପରେ ତା ପୂର୍ବରୁ ବି ଦେବସ୍ନାନ ପୂର୍ଣ୍ଣମୀ ହୁଏ ହଁ ସେ ଅଣସର ଘରେ ରହିଲା ବେଳକୁ ବେଶୀ ଗୁଳୁଗୁଳି ବି ବେଶୀ ହୁଏ ଆମର।
ଗ ହୁଏ ଆଉ ଆମର ପୁଣି ସେଇଏତିକି ବେଳେ ଗୋଟେ ଆଉ ଗୋଟେ ମଙ୍ଗଳବାର ଓଷା ପଡ଼େ ରଥଅ ଥିବେ ଠାକୁର ମଙ୍ଗଳବାର ଯେତେବେଳେ ଆମର ଏଇ ଯୋଉ ରଥ ଗୁଣ୍ଡିଚା ପରେ ପରେ ରଥରେ ଥିବେ ଯୋଉ ନଅଦିନ ଭିତରେ ଗୋଟେ ମଙ୍ଗଳବାର ପଡେ ସେଇ ମଙ୍ଗଳବାର ଦିନ ଆମର ଘରେ ମଳା ପୂଜା ହୁଏ । କୁହନ୍ତି ରଥରେ ଅଛନ୍ତି ଯାଉ ଗେଟେଇ ପୂଜା ହବ। ହଁ ଅ, ସେଇଟା ମଙ୍ଗଳବାର ଯେମିତି ପଣା ଦିଆ ହଉଚି ସେମିତି ଦିଆ ହୁଏ । ଆଉ ଗୁଆ ଥୁଆ ହେଇଚି ରି ଘରେ ଛୋଟ ପିଲାଙ୍କ ନାଁ ରେ ମାନସିକ ହେଇକିରି ନାଲି ବ୍ରତ ବା ବାନ୍ଧିବେ ବୋଲି ଛୋଟ ଟ ପିଲାମାନେ ମା ମାନେ କରନ୍ତି ତାଙ୍କ ଛୁ ଛୁଆମାନଙ୍କ ପାଇଁ ଆଉ।
ଓହୋ! ଆପଣଙ୍କ ଘରେ କିଏ କରନ୍ତି?
କରନ୍ତି ପୂଜା। ଆଉ ଘରେ ଆମର ମାମ ମା ମମି କରେ ପୂଜା। ବାପଘରେ ମମି ଆମର ପୂଜା କରୁଥିଲା। ଆଉ ଆମେ ସବୁ ଝିଅ ଯେତେବେଳେ ଛୋଟ ଥିଲୁ ବାହା ହେଇ ନଥିଲୁ। ଆମେ ସବୁ ପିନ୍ଧୁଥିଲୁ ସେଇ ଯୋଉ ନାଲି ବ୍ରତ। ଆଉ ସେତେରେ ପୂଜା ହୁଏ ଯୋଉ କୁହନ୍ତି ଆମର ଉଁ, ପିଠାର ଯୋଉ ଇଏଟା ପି ଠା ହେବା ଫେର୍ ପୁର୍ ପୁରୁ ଯୋଉ
ହଁ ଜାଉ ଜାଉ ଆପଣ ମାନେ ଗୁଡରେ ଜାଉ ଖାଆନ୍ତି? ନା ଚିନି ରେ ଜାଉ ଖାଇବାକୁ ପସନ୍ଦ କରନ୍ତି?
ମୁଁ ଜାଉ ତ ଭଲ ପାଏନି। କିନ୍ତୁ ସେ ଭୋଗ ଟା ମୋତେ ଭଲ ଲାଗେ।
ହ ନାଇଁ ତାର ଗୋଟେ ବାସ୍ନା ଥାଏ ନା ।ଗୋଟେ ମାନେ ଏ ଆ, ଆଉ ସେଇଟା କିଏ ଖାଉଛନ୍ତି ଆଜିକାଲି ପିଲାଙ୍କୁ ଯଦି ଜାଉ ସେ କହିବେ କ୍ଷୀରି ଖାଇବୁ ଆମେ। ଆଉ ସେ ଜାଉ